ହ୍ୟାଲୋ ହାଏ।
ଆଉ ଏବେ ବସିଛି।
ଆଛା ଆ୍ଛା ନାଇଁ ମୁଁ ଆପଣଙ୍କ କେବେଠୁଣ୍ଟା ଟାଏ କରନ୍ତୁ ଆଉ କା ମୁ ଟିକେ ପୁରୀ ପଳେଇଥିଲି ସେ ଲଗି ଆଉ ମୁଁ ଆପଣଙ୍କ ସହିତ କଥା ହେଇପାରିଲିନି।
ଆଚ୍ଛା ଆ ବରଦା
ରାଜ
ରଜ ରଜ ରେ ଆଜି ବହୁତ କିଛି ମଜାମସ୍ତି ହେଇଯାଇଛି। ଆଉ ଟିକେ ମାର୍କେଟଯାଇଥିଲୁ ଯେ ଏବେ ଫେରିଛୁ। ଯୁ
ଆ୍ଛାଛା ନା ଆମେ ବି ସେଇ ପୁରୀ ଯାଇଥିଲୁ ଟିକେ ତ ରଜରେ ଏବେ ଫେରିଲୁ ଆମେ ବି ଏବେ ଫେରିଲୁ ଆ୍ଛା ଆପଣ କଣ କଲେ ରଜରେ?
ହ୍ୟାଲୋ କଣ କହିଲ?
ମୁଁ କହିଲି ରଜରେ ଆପଣ କଣ କଣ କଲେ କି?
ନାଇଁ ଏମିତି ବୁଲାବୁଲି ଆମର ଘରେ ପିଠା ପଣା ନାହିଁ ତ ଏମତି ବୁଲାବୁଲି ଟିକେ କରିଦେଲୁ ଆଉ କାହି କିଛି ତ ପିଠା ପଣା ଖାଇନୁ। ବାହାରେ ଟିକେ ଖାସ ବି କରିଦେଇଛୁ ଆଉ
ପିଠା ପଣା କାଇଁ ହୁଏନି?
ନାଇଁ ଆମର ଟିକେ ଆଗରୁ ଟିକେ ପ୍ରୋବ୍ଲେମ ଥିଲା କି
ଓହୋ ଆଚ୍ଛା ତାହେଲେ ଓହୋ ନୂଆଡ୍ରେସ୍ କ ଥିବ ତାହେଲେ ଅଳତା ଅଳତା ଲଗେଇଥିବେ।
ସେ ସେମିତି ବି କିଛି ହେଇନି
ଆଛା ଆଛା ନାଇଁ ରଜରେ ତ ନୂଆ ଡ୍ରେସ ଅଳତା ମେହେନ୍ଦୀ ସବୁ ଲଗାନ୍ତି ନା।
ହଁ ସବୁ ହଉଛି କିନ୍ତୁ ଆମେ ତ କିଛି କ ରିନୁ ଆଉ ଖାଲି ଏମିତି ବୁଲାବୁଲି ଟାଇମ ଟା କଟେଇ ଦେଇଛୁ ଆଉ।
ଓହୋ ଭଲ ଭଲ ସେଟା ବି ଭଲ ମାଇଣ୍ଡ ରିଲାକ୍ସ ହେଇଯିବ।
ହଁ।
ହୁଁ ଆଉ ଆପଣ କଣ ଖାଇଲେ ଦିନରେ?
ଦିନରେ ଦିନରେ ତ ଆମିଷ ଉପରେ ଖାଇ ଦେଇଥିଲୁ।
ଆଛା ଆଚ୍ଛା।
ଯେ ନିଜ ନିଜର ପର୍ସନାଲ ନିଜ ପୋଖରୀ ମାଛ ଘରକୁ ଅଣା ହେଇଥିଲା ସେଟା ଖାଇଛୁ। ଛତୁ ହେଇଥିଲା ଚିକେନ ହେଇଥିଲା। ସବୁ ଆଜି ନିଜ ଇଏ ବାଡିର ଆମ୍ବ
ଆ୍ଛା ଆପଣ କେବେ ବାଡ଼ି ଏ ସବୁ ହୁଏ ଗ
ହଁ ହଁ ସବୁ ହୁଏ ଆମର ଫାର୍ମ ହାଉସ୍ ସେଇଠୁ ସବୁ ନେଇ ଆସିଥିଲୁ।
ଆଚ୍ଛା।
ସବୁ ନେଉଳ ସେଟା ଖାଇକି ସାରିଦେଇଛି। ଆଉ ଏବେ ଟିକେ ମାର୍କେଟା ଆଡେ ପଳେଇଥିଲୁ ଆଉ
ଆଛା ସେ ଭଲ ଫ୍ରେଶ୍ ଜିନିଷ ଖାଇବା ଦେହ ପାଇଁ ବହୁତ ଭଲ।
ହଁ ହଁ। ଯେହେତୁ ନିଜ ବାଡିରେ ସବୁ କିଛି ହେଇପାରୁଛି ବଗିଚାରେ ସେଇଟା ଖୁସି ବାଟରେ ସବୁ ପ୍ରକାର ସେ ଫଳନ୍ତି ଗଛ ସେ ପନିପରିବା ଟେ ବିଭିନ୍ନ ପ୍ରକାର ସବୁ କିଛି ସେ ଭୁଲିଯାଏ।
ନ ଆମର ବି ଏଠି ଛାତ ଉପରେ ଲଗେଇଛୁ ଯେ ସବୁ ପ୍ରକାରର ମାନେ ପନିପରିବା ପୋଇ ବାଇଗଣ ଭେଣ୍ଡି ଆଉ କଲରା କୁନ୍ଦୁରି ସବୁ ଆମର ବି ଛାତ ଉପରେ ଲଗେଇଛୁ।
ଯାହ ହଁ ଟାଉନ ଜାଗା ମାନଙ୍କ ତ ସେ ସେମିତି ତ ନିହାତି କରୁଛନ୍ତି ପ୍ରାୟ ସମସ୍ତେ
ହଁ ଆଟଲିଷ୍ଟ ସାରଦିଆ ମାନେ ଖାଦ୍ୟରୁ ତ ବଞ୍ଚିକି ରହିବ।
ହଁ।
ହଁ ସେମିତି ଆଉ ନାଇଁ ଆପଣ ପୋଖରୀ ଅଛି ତାହେଲେ
ହଁ ଆମ ଫାର୍ମ ହାଉସ ଅଛି ତ ସେଇଠେ ପୋଖରୀ ଆମର ଖୋଳେଇ ଦିଆ ହେଇଛି ସେ ପୋଖରୀଆ ବାସ ଛଡା ହୁଏ। ଆମ୍ବ ବଗିଚା ନଡ଼ିଆ କଦଳୀ ଲିଚୁ ଆମ୍ବ ଆମର ପନ୍ଦର କୋଡିଏ ପଚିଶି ଗଛ କଲମୀ ଗଛ ସେ ଆମ୍ବ ଗୁଡା ସବୁ ଯାଏ ବାହାରକୁ ବିକ୍ରି ହୁଏ କଦଳୀ ଏସବୁ ମୋର ହେଇଯାଉଛି ଏହା ଡାଳିମ୍ବ
ଆପଣ ସବୁ ପ୍ରକାରର ଫଳ ଆଉ ପନିପରିବା ହଉଚି ଆଉ ସବୁ ସବ ପ୍ରକାର ଫ୍ରେସ ଆପଣଙ୍କୁ ବାହାରର କିଛି କିଣିବାକୁ ପଡୁନଥିବ ପରା
ହୁ ହୁ--କିଣିବାକୁ ତ ପଡୁଛି ରା ନ ଉ କରୁଛ କିଣିଆଉ ବଡେ ଆଉ
ଆଳୁ, ପିଆଜ।
ହଁ। ନାଇ ପିଆଜ ଟା ବି ବାଡିରେ ହେଇଯାଏ। ଆଳୁ ବି ହୁଏ। କିନ୍ତୁ ଏ ଅଳ୍ପ ଅଳ୍ପ ଦିନି ଆଉ ବେଶୀ, ମାନେ ପୁରା ବର୍ଷ ବର୍ଷ ଧରି ନହେଲେ ବି ଛଅ ମାସ ତିନି ମାସ ଏମିତି ହୁଁ ହେଇଯାଏ।
ଓହୋ, ତାଲେ ଭଲ ଆପଣଙ୍କର ସବୁ ଏମିତିଆ। ଫ୍ରେଶ ପୁରା ବିନା ସାର ଦିଆ। ଆପଣଙ୍କ ଆପଣଙ୍କର ନିଜେ କରନ୍ତି।
ନାଇଁ ନାଇଁ ଅଛନ୍ତି ଅଛନ୍ତି। ଆମର ଅ ଅଛନ୍ତି ଲୋକ ଅଛନ୍ତି, ବଗିଚାରେରେ ଲାଗୁଚନ୍ତି। ସେମାନେ ନଉଚନ୍ତି। ସେ ମାସକୁ ମାସ ଟଙ୍କା ନଉଚନ୍ତି, କରୁଚନ୍ତି।
ଓହୋ, ଭଲ ନା ସେମାନେ ଏମ ପଇସା ନେଉକି ଭଲ ଆ
ଭାଇ ସେ ଦାୟିତ୍ବ ସେ ଉଁ ଦାୟିତ୍ୱ ତମେ ନଉଚନ୍ତି।
ଓହୋ, ନାଇଁ ଭଲ ସେମିତିଆ ଏକଚୁଆଳିକା ରେ ଏନଭରମେଣ୍ଟ ପାଇଁ ବି ମାନେ ପରିବେଶ ପାଇଁ ବି ବହୁତ ଭଲ ଏକଚୁଆଲି ଗଛ ବଛ ଲାଗିଲେ ପରିବେଶକୁୁ ଭଲ ହୁଏ। ଅକ୍ସିଜେନ ମିଳେ। ଶିମିଳି ଗଛରେ
ହଁ ପ୍ରାୟଟସେତ ସେତେବେଳେ ଇଚ୍ଛା ହବ ଫ୍ୟାମିଲି ଚାଲ। ଫାର୍ମ ହାଉସରୁ ଭୋଜି ଭାତ କରିକି ଖାଇକି ପୁଣି ଆସ। ଳେ ମାନେ କିଛି ସେ ରିଲେଟିଭ ଆସିଥିବେ, ସେଠିକି ଆମେ ସବୁ ଚାଲି ଯାଉ। ସେଡେ ମୋ ଖାଇକି ପୁଣି ଘରକୁ ଫେରୁ। ହଁ। ଆଉ ଘରେ ସବୁ ସାଙ୍ଗରେ କାଇଁକି ତ ଡେଲି ଡେଲି ପୁଣି ଆସିବେ। ଖାଇବା ବନ୍ଧୁବାନ୍ଧବ ତ ଚଳିବ କିନ୍ତୁ ଖୋଲା ଜାଗା ନିରଳ ଜାଗାରେ ଭୋଜିଭାତ କରି ଖାଇବା ଗୋଟେ ନିଆର୍
ପ୍ରକାରର ମଜା ଅଲଗା ଆଉ ରଜରେ ବି ଭୋଜି ଭାତ କରି ଖାଇଥିବ ତ ଏମିତି ସେଇଠି କାମ ହଉଛି ‌ନା।
ନାଇଁ ଆଜି ହେ ଆଜି ତମକୁ ଘରକୁ ନେଇ ଆସ୍ ଥିଲୁ ତ। କୋଉଥିପାଇଁ ଆଉ
ଭଲ ଭଲ।
ଖାଇଦେଇଛି କିନ୍ତୁ ବୁଲାବୁଲି ତ କରିଦେଇଛି।
ହଁ ସେମିତି ବୁଲାବୁଲି ତ ରଜରେ କମ୍ପଲସରୀ ଆଉ ନହେଲେ କଣ ମଜା ଲାଗିଥିବ, ଆଛା ଦୋଳି ଖେଳି କୋଉ ଦୋଳି? ଖେଳିଛନ୍ତି ଆଜି?
ନାଇଁ ନାଇଁ ଖେଳିନୁ।
ଓ କାଇଁ ଦୋଳି ଲଗା ହେଇନଥିଲା କି?
ଆଛା
ଆଚ୍ଛା ଆଚ୍ଛା ନାଁ ଉ ହେଇଛି ଯେ କିନ୍ତୁ ହେଇନି ଏପର୍ଯ୍ୟନ୍ତ।
ଆଛା ଆମ ଆଡେ ହେଇ କିନ୍ତୁ ଅଳ୍ପରେ ପୁରା କମ୍ ଅଳ୍ପ ଟିକେ ଟିକେ ପକେଇଲା। କାଲି ରାତିରେ ତ ବହୁତ୍ ହେଇଛି।
କା ଆମେ ପୁରୀ ପଳେଇଥିଲୁ ନା ପୁରୀରେ ଖାଲି ଉଠେଇଥିଲା ବର୍ଷା କିନ୍ତୁ ହେଇନି। ଖାଲି ଉଠେଇଲା ବିଜୁଳି ଟିକେ ଟିକେ ମାରିଲା ତାପରେ ଆଉ ହେଇନି ଏତେ ବର୍ଷା କିନ୍ତୁ ଭୁବନେଶ୍ୱରରେ ବହୁତ ଜୋର ହେଇଥିଲା ବର୍ଷା।
ହୁଁ ଉଁ ଉଁ
ହୁଁଉଁଉଁ ଏଠି ବର୍ଷା ଉଠଦ୍ ରଜପାଗରେ ତ ବର୍ଷା ହବା କମ୍ପଲସରି ନା
ହଁ
ହଁଅଅ ରଜରେ ବର୍ଷା ହୁଏ ଭଲ ମାନେ ଚୁ।
ହଁ କ୍ଷେତ ସବୁ ଫସଲ କ୍ଷେତବାଡି ଉଁ ଉଁ ଉଁ ସବୁ ନେଇକି ହେଲେ ଠିକ୍। ଏଇଟା ସିଜିନ୍ ସେଇଆ ପା, ଏଇ ଟାଇମରେ ବର୍ଷା ହେଲେ ସେଇ ଅନୁସାରେ ଫସଲଟା ଭଲ ହୁଏ। ପାରେ।
ହଁଅଅ ତାପରେ ତ ସ୍କୁଲ କଲେଜ ସବୁ ଖୋଲିଯିବ। ତାପରେ ପୁଣି ବର୍ଷା ଦିନ ଆସିଯିବ ଖରା ଦିନ ପରେ ବର୍ଷା ଦିନ ହୁଁ ହୁଁ। ପଢୁଛି।
ହଁ ହଁ ବହୁ ସରି ଖାଇଲାଣି। ସେ ଗ୍ରାଜୁଏସନ କମ୍ପଲିଟ ହୁଏ ହେପିକିି
ଚାଲିଛି।
ହଁ ହଁ।
ଆପଣ ତାହେଲେ ଗ୍ରାଜୁଏସନ ସରିଗଲାଣି ନା।
ସରିଗଲାନି ହଁ ହଁ। ସରିଗଲାଣି ଚାଲିଛି ଏମିତି ଘରେ ଅଛୁ।
ହୁଁ ନାଇଁ ଭଲ ଏମିତି ଶାନ୍ତିରେ ଆପଣଙ୍କ ଫାର୍ମ ହାଉସ ବହୁତ ଭଲ ପରିବା ପତ୍ର ହଉଛି ସବୁ ଆପଣ ଭଲରେ ମାନେ ନା ଆମର ତ ଏଠି ବହୁ ଛୋଟ ଆକାରରେ ଜାଗା ଯେତିକି ଆଉ।
ହଁ ହଁ।
ହଁ ଆମ ଗାଁ ରେ ବି ଲାଗିଛି ଯେ ପୋଖରୀ ବି ଅଛି ଆମ ଗାଁ ରେ।
ହୁଁ ଚିତ୍ର ଯାଇନାନ୍ତି। କିଲ
ନା ନା ଯାଇନୁ। ଗାଁ କୁ ଯାଇନୁ।
ଗରମରେ ବି କୁଆଡେ ଯାଇ ସବ ଇ୍ଛା ହଉଛି।
ହଁ ସେ ବସ ରେ ତେ ଏସିୀ ବସ୍ ତ ପୁରା ଫୁଲ ହେଇଯାଉଛି।
ହଁ ଆମେ ସନା ସେ ବସରେ ଚାଲିଯିବା ତ ଗାଁ ମାନେ କି କୋଉୋ ଗରମ ଟା କମ୍ କି ବହୁତ।
ହଁ ଗାଁରେ ବହୁତ ଗରମ ହଉଛି।
ବହୁତ ବି ଗରମ। ତାପରେ ଏ କରିଲେ ତ ଆଉ ହଁ ସେ ଯେ ଶାନ୍ତି ଜାଗା ବି ଅଶାନ୍ତି ଲାଗୁଛି, ଏଇଟା ଏତେ ଗାଢା ଅଛି ଯେ, ତା ଏତେ ଜୋରେ ଯେ, ବାହାରେ ରହିବା ମାନେ ଭାରି ଅସୁବିଧା ଲାଗୁଛି।
ହଁ ବା ଏସି ର ଅଭ୍ୟାସ ହେଇଗଲାଣି ତାପରେ ଏ ସି ଯେଉ ଗରମ ପବନ ଛାଡ ଡ ବାହାର ପରିବେଶ ବି ଗରମ ହେଇଯାଉଛି।
ଗରମ ବି ହେଇଯାଉଛି ହଁ ପୁରା ଗ୍ୟାସ ପୁର
ପୁରା ବ୍ୟାଡ ହବିଟନା ମାନେ
ପୁରା ବାହାର ପଟେ ହେଇଗଲା ହଁ ଆଗରୁ ପୁରା ବହୁତ ଭଲ ପୁ ଖୋଲା ପରିବେଶ
ହୁଁ ସେ ବା ଥଣ୍ଡା ପବନ ବାହାରୁ ଆଣିକି ଭିତରେ ଦଉଛି ପୁଣି ଗରମ ପବନ ଗୁଡା ବାହାରି ଛାଡୁଛି ଯୋଉଟା ବାହାରେ ଗରମ ଯ କାର ଫାର୍ ସମସ୍ତେ ଏସି ଲଗେଇଲେଣି କାର ଫାର୍ ସବୁଥିରେ ଏସିି ତ ଗରମ ତ ହବ ନାଚ୍ୟୁରାଲି
ହୁଁ ହୁଁ ରାସ୍ତା ଘାଟ ଘର ଦ୍ୱାର ଗଛ ପଛ ଏସବୁ ସବୁ ମାନେ ଧୀରେ ଧୀରେ
ହଁ ଠିକ କଥା ହଁ ତାପରେ ଏସି ବିନା ତ ଅଧା ଲୋକ ରହି ବି ପାରୁନାହାନ୍ତି ।
ନାଇଁ ରହି ହବନି ଯୋଉ ଭଳି ଏ ବର୍ଷ ଗରମ ହେଇଛି ବିଲକୁଲ ରହି ହେନି । ହବନି,
ଏକାବନ ଡିଗ୍ରୀ ବା ଥରେ କଣ କହୁଥିଲ । ତାଲଚାର ଫାଳଚେର
ଆମେ ତ ସେପଟ ଲାଇନ ଆଉ ସେଇ ଅନୁଗୁଳ, ତାଲଚେର
ଓହୋ ତାହଲେ ଆପଣଙ୍କର ବହୁତ ଗରମ ଥିବ ସିଆଡେ
ହଁ ନାଇଁ ଆମର ଏପଟେ ଆମର ରହିଯାଉଛୁ ଉ ଆମର ଏଇ ଢେଙ୍କାନାଳ ସେ କଟକ ଏ ଏଇ ପାଖାପାଖି ରହିଯାଉଛୁ ଆଉ ।
ଆଚ୍ଛା ଆଛା ତାହେଲେ ହଁ
ନାଆ ଆମେ କୁଆଡେ ଯାଉଚୁ ହଁ ତାଳଚେର ହଁ ବହୁତ ଉତାପ ।
ହୁଁ, ଯାଉ ଯାଉ ଯାଉଛି ଯାଉଚି ହଁ ଠିକ କିନ୍ତୁ ଏସି ପାଇଁ ବହୁତ ଗରମ ହେଇଯାଉଛି ପରିବେଶ ଖାଲି ଏସି ପାଇଁ ସମସ୍ତେ ଯୋଉ ଏସି ଲଗେଇ ଦଉଛନ୍ତି । ସେଇ ଲାଗି ଆଉ ଆପଣ ଆ ମାନେ ଏବେ କଣ ଖାଲି ଘରେ ଅ ଅଛନ୍ତି ମାନେ ପାଠ ପଢା ତ ସରିଯାଇଥିବ ପୁରା
ଚାଯାଇଛି ବସ ମ୍ୟାରେଜ ପ୍ରପୋଜାଲ ଏଇ ଉପରେ ଚାଲିଛି। କେତେବେଳେ ହେଇଯାଉ ମାନେ ସବୁ ଚାଇଛି ଆଉ। ଏବେ ତ ବାପା ମାଆଙ୍କର ଗୋଟେ ବଡ ବୋଜ ହ।
ନା, ନା, ସେମିତି ନାହି। ଏମିତି କହିବା କଥା ନୁହେ।
ତାଙ୍କ ମାନେ କେମିତି ଝିଅ ଥାଇକି କେମିତି ଘରେ ଗୋଟେ ବହୁତ ଖୁସିରେ ରହିଥିବ। ଶାଶୁ ଘରେ କଣ ଅଛି ତା ସେଟା ରହିବ ନା କିନ୍ତୁ ଦୁନିଆରେ ଯୋଟା ଚାଲିଚି ସେଟା ତ ମାନେ କି ଚଳିବାକୁ ପଡିବ ନା।
ଆଛା, ଆଛା, ଆଁ ହଁ ମୁଁ ଟିକେ ଫୋନ ରଖୁଚି।
ଆଛା ହଉ।
ହ ଦଶ ମିନିଟ ହେଇଗଲାଣି।